ଯୋଉ।
ହଁ ହେଲା୍।
ହଁ।
ନମସ୍କାର ସାର୍ ହଁ। କଣ କରୁଥିଲେ?
ଆଜି ଏ ସକାଳୁ ଯଷ୍ଟ ବାହାରି ଥିଲି ବାହାର ରେ।
ଅପ୍।
ଓହୋ ମୁଁ ବି ଆସିକି କି ଜକା ଜଳଖିଆ ଖାଇକି ବସିଛି ଆଉ।
ହଁ।
ହଁ।
ଆଉ ଆପଣଙ୍କ କେମିତି ପରିବାର ସମସ୍ତେ ଠିକ?
ହଁ ମୋ ପରିବାରରେ ସବୁ ଠିକ ଠାକ୍।
ଆପଣ ଏତେ ଅଧିକାଂଶ ଲୋକ ହଉଛି ଗୋଟେ ପ୍ରୋବ୍ଲେମ୍ ଆପଣ ଜାଣିପାରୁଛନ୍ତି ବ୍ରେନ୍ ଷ୍ଟ୍ରୋକକ୍ ଟା
ଆଜ୍ଞା।
ଆପଣ ସେ ସେ ବିଷୟରେ ଆଜି କଥା ହେବ।
ହଁ କହୁନାହାନ୍ତି।
ହଁ ବ୍ରେଷ୍ଟ ବାବଦରେ ଆପଣ ଏବେ ଜାଣିପାରୁିବେ ଏବେ ଆପଣ ଦେଖୁଥିବେ ଆପଣଙ୍କ ଗାଁ ରେ ସାହିରେ। ଏ ବହୁତ ଲୋକଙ୍କୁ ପାରାଲାଇଜ ହେଇଯାଉଛି।
ଆଜ୍ଞ।
ହଉ ବେସ୍ତ ହେଇଯିବି ବା। ଆ ଯୋଉ ନେର ପ୍ରୋବ୍ଲେମ ଯୋଉ କହନ୍ତି।
ଆଜ୍ଞା।
ହଁ ସେଇଟା ହେଇକିରି ବହୁତ। ହଉଥିବେ ଆଉ ସେ ପ୍ରୋବ୍ଲେମ ଟା ଏବେ ଆମେ ବହୁତ ଜାଗାରେ ଦେଖିବାକୁ ହ ସେ ବିଷୟରେ କିଛି ଆପଣଙ୍କ
ହଁ ବ୍ରେନ୍ ଷ୍ଟୋକ କିଛି ଅଳ୍ପ କିଛି ଜାଣିଛି। ଷ୍ଟ୍ରୋକ ଆମର କଣ ହୁଏ କହିଲେ ଆପଣ ଯଦି ଆମର ଅଧିକା ମାନେ ଟେନସନ ନେଇଯି ବା କି ଅଧିକା ଖରାରେ ବୁଲାବୁଲି କରିବା। କି ମାନେ କଣ କୁହନ୍ତୁ ସେଟା କଣ କୁହନ୍ତୁ? ବୋଧେ ଅଧିକା ଚିନ୍ତାରେ ରହିବା। ବୁଝିଲ ସେଇଟା ହେଲେ ଆମର ହଁ।
ସେ ବ୍ରେ ହଁ ବ୍ରେନ୍ ଟା ଆମର କଣ କରନ୍ତି କହିଲେ ଆମ ବ୍ରେନ୍ ଟା ଏତେ ସବୁ ଲୋଡ ହେଲେ ଆ ବ୍ରେନ୍ ଟା ଆମର ମାନେ ବେଶୀ ମାନେ କାମ କରେନି।
ହଁ।
ବୁଝିଲେ କି ଯୋଉ କ୍ଷେତ୍ରରେ ସବଜେକ୍ଟ ଯଦି ଆମେ ସେଇ ଟାଇମ ରେ ପଡି ଯାଉଛି କି ଆମକୁ ସେଠି ଆଘାତ କିଛି ଲାଗୁଛି କି କୋଉ କଥା ହଉ।
ହଁ ଆମର ଭିତରେ ଭେନଟା ଭେନ୍ ଭେନ୍ ଟା ଗରମ ହେଇକିରି ଏଟା ବ୍ଲଡ଼ ଏବେ ବହୁତ ଫାଷ୍ଟ ହେଇଯାଉଛି।
ଆଘାତ ପଡୁଛି ସାଙ୍ଗେ ସାଙ୍ଗେ ସେଟା ମାନେ ରିଆକ୍ସନ ହେଇଯାଉଛି ଯେମିତି କି ଆ ବ୍ରେନଷ୍ଟ୍ରୋକ୍ ହଉ ମାନେ କି ଯଦି ଅଳ୍ପ କିଛି ସେମିତି ଭେନ୍ ଗୁଡାକ ସବୁ ଯାକ ଯଦି ଭେନ୍ ଇଏଇ ପ୍ରୋବ୍ଲେମ ହଉଛି ତମର ଷ୍ଟ୍ରୋକ୍ ହେଇଯାଉଛି ଆମ ଜୀବନ ସେଇଠି ଚାଲିଯାଉଛି। କିଛି ଅଳ୍ ଅଳ୍ପ କିଛି ଯଦି ଫିପଟି ପରସେନଟ୍ ଭଳିଆ ହଉଛି। ଯୋଗେଇଲେ ଆମର ଯୋଉ ନାକର ପାଟି ପାଟିରେ ଯଦି ବ୍ଲଡ ବାହାରି ଯାଉଛି। ତାହେଲେ ଆମେ ବଞ୍ଚିବାର ଚାନ୍ସେସ୍ ଅଛି ଆଉ ଯଦି କିଛି ବ୍ଲଡ ଟା ରହିଯାଉଛି ମୁଣ୍ଡରେ ଷ୍ଟୋର ହେଇକି ସେଟା ବାହାରି ପାରୁନି। ଆମର ଆଇଦର ବ୍ରେନ ଡେଡ୍ କରିଦଉଛି ମାନେ ବ୍ରେନ କିଛି କାମ କରିବନି ନହେଲେ ପାରାଲାଇସ୍ ହଉ କିନ୍ତୁ ନହେଲେ ସ୍ପଟ୍ ଡେଥ୍ ବି ହେଇଯାଉଛି କିଛି ଲୋକଙ୍କର କିନ୍ତୁ ଆମର ସବୁଠୁ ଭଲ ଜିନିଷ ଆମର ଯଦି ନାକ ପାଟି ପଟେ ସାଙ୍ଗେ ସାଙ୍ଗ ବ୍ରେନ ଷ୍ଟକ୍ ହେଲା ବେଳେ ବାହାରି ଯିବ ବ୍ଲଡ ଗୁଡାକ
ରକ୍ତ ଯଦି ପାସ୍ ହେଇଯିବ ତାହେ ବାହାରି ପଡିବ ତାହେଲେ ବହୁତ
ହଁ ତାହେଲେ ଆମକୁ ବଞ୍ଚିବାର କିଛିଟା ଚାନ୍ସେସ୍ ଅଛି ହଁ।
କିନ୍ତୁ ଏବେ ମୁଁ ଦେଖିବାରେ ପାରାଲାଇସ୍ କେସ୍ ଟା ବହୁତ ଅଧିକା ଦେଖାଯାଉଛି। ପରାଲାଇସ୍ କେସଟା ବହୁତ ଦେଖାଦେଇଛି ଆଉ ସେ ପରାଲାଇସ୍ କେଶ୍ ରେ ବହୁତ ଭଲ ହଉନାହାନ୍ତି। ସେମାନେ ବର୍ଷ ବର୍ଷ ଲାଗୁଛି ତାଙ୍କୁ ଥେରାପି କରିବା ପାଇଁ।
କେମିତି ଭଲ ହେବେ ଦେଖନ୍ତୁ ଆମର ବ୍ଲଡ ରେ ମାନେ ଭିତରେ ବ୍ଲିଡିଙ୍ଗ ହେଇକିନା ଷ୍ଟୋର ହେଇ ସେ ଜିନିଷ ଟା ରହିଲା ଯଦି ମୁଣ୍ଡ ଟା କାମ କଲାନି ଆମ ବଡି ଗୁଡା କଣ କାମ କରିବ। ମୁଣ୍ଡକୁ ସବୁ ଜିନିଷ ସବୁ ଆମେ ଯଦି ହାତ କ ଟା ହଲଉଛେ କି କଥାଟେ କହୁଛେ ଯାହାବି ଗୋଟେ ସେ ସବୁ ମୁଣ୍ଡରୁ ସେ ଜିନିଷ ଟା ଇଏ ଯାଉଛି ନା। କି ଏଇ ଜିନିଷ ଟା କର ସବୁ ଆମର ସବୁ ସବୁ ଅଙ୍ଗ କ ସେଇ ମାନେ ଇଏଟା ଯାଉଛି କି ଏଇ ଜିନିଷ ଟା କର ହଁ।
ସେୟା
ଆମେ ହାତ ଟା ଉଠଉଛେ ବଲେ ମୁଣ୍ଡ ଥ୍ରୁରୁ ହିଁ ଉଠଉଛେ ନହେଲେଁ ଆମେ ଉଠେଇ ପାରିବାନି। ଯଦି ମୁଣ୍ଡରେ ସେଇ ଜିନିଷ ଟା ପଡିଲା ଆମକୁ କଷ୍ଟଟା ହେଲା କି ମାଡ ଟା ହେଲା ଯ ମୁଣ୍ଡର କିଛି କାମ କଲାନି ଆମର କେମିତି ସବୁ କାମ କରିବ।
ସୁଣ
ଥିଲାଗି ଆମର ପାରଲିସିସ୍ ହେଇ ପଡୁଛି ସେଥିଲାଗି ଆମର ଫିଜିଓଥେରାପି ହଉଛି ଯାହାବି କଲେ ସେ ଜିନିଷ ଟା ଯୋଉି ମୁଣ୍ଡ ଠିକ ନ ହେଇଛି କୌଣସି ଜିନିଷ
ଠିକ ହେଇ ପାରୁ ଦେଖିଲା ବେଳକୁ ବର୍ଷ ବର୍ଷ କଲା ମେ ସେ ଆଉ ଆମ ହାତ ସ୍ଲୋ ହେଇଯଛି ତାକୁ ଧୀରେ- ଧୀରେ- ଧୀରେ- ଧୀରେ ଅଭ୍ୟାସ କରିବାକୁ ବହୁତ କଷ୍ଟ ହଉଛି।
ହଁ।
ଯାହା ପେସେଣ୍ଟ ଦେଖିବାକୁ ମିଳୁ ଏଇ ଆମ ଏଇ ସାହିରେ ପାଖରେ ମୁଁ ବହୁତ ଠିକ ଠିକ ହେଇ ପାରୁନ ଠିକ ହେଇ ପାରୁନାହାନ୍ତି। ବହୁତ ବର୍ଷ ବର୍ଷ ଲାଗିଯାଉଛି।
ହଁ।
ତାଙ୍କର ମେଡିସିନ ସେ ଖାଉଛନ୍ତି କିନ୍ତୁ ସେ ଯାହା ହେଲେ ବି ସେ ଠିକ ହେଇ ପାରୁନାହାନ୍ତି ତାକୁ ଫିଜିଓଥେରାପି କରଲେ ବି ସେ ଧୀରେ ଧୀରେ ଦୁର୍ବଳ ହେଇ ହେଇ ହେଇଯାଉ ତ
ଆଜ୍ଞା।
ହଁ। ଆଉ ଆଉ ଅପ୍ରେ ଅପରେସନ ବି ହଉଛି।
ଅପରେସନ ରେ ଅପରେସନ କଲେ ଆମର ଯଦି ଷାଠିଏ ସତୁରି ପରସେଣ୍ଟ ଭଲ ହବାର ଚାନ୍ସ ନାହିଁ।
ହଁ ଅପରେସନ କଲା ପରେଳେ ତା ତାର ହଁ କୋଡେ କୋଡ଼ିଏ ତିରିଶ ପରସେଣ୍ଟ ଭଲ ହେବାର ଚାନ୍ସ ଅଛି। ଆଉ ତାହେଲେ ଷ୍ଟ୍ରଙ୍ଗ ପଢିବି ଦରକାର ଅପରେସନ ପାଇଁ।
ହଁ ଷ୍ଟ୍ରଙ୍ଗ ବଡି ଦରକାର ଯଦି ମାନେ ସେଇଟା କିଛି କୁହାଏ କେବେ କେବେ ଡାକ୍ତରମାନେ ଦେଖନ୍ତୁ କହିଛନ୍ତି ଆମେ ଯଦି ଅପରେସନ କରିପ କରିବୁ। ତାହେଲେ ଆମେ ପଚାଶ ଷାଠିଏ ପରସେଣ୍ଟ ର ଗ୍ୟାରେଣ୍ଟି ଦଉନୁ। କିନ୍ତୁ କୋଡିଏ ପରସେଣ୍ଟ ତିରିଶ ପରସେଣ୍ଟ ଗ୍ୟାରେଣ୍ଟ ଦଉ
ହଁ ଜରେ ହଁ ଘରେ ଅଛଇ ବାପା। ଘରେ ଅଛ ବାପା।
ହଁ।
ହଁ। ସେଟା ଅପରେସନ ଡରନ୍ତି ଅପରେସନ ତା ତାର ସକ୍ସେସ୍ ରେଟ୍ଟା ବହୁତ କମ୍ ହେଉଛି। ଆଉ ତାର ଖର୍ଚ୍ଚାଟା ବହୁତ ବହୁତ ଅଧିକ।
ବି ମାନେ ଲୋକ ଏମ୍ପୃଭମେଣ୍ଟ କରୁଛନ୍ତି ଏଇ ଜିନିଷ କୁ ମାନେ ନିଜ ଜୀବନ ସହିତ ଲଢେଇ କରିକି ସେମାନେ ଇଏ ହେଇକି ଆସ ଆଉ ବହୁତ ବହୁତ ଲୋକ ବହୁତ ପରସେଣ୍ଟ ର ଲୋକ ସେ ସ୍ପଟ ରେ ଚାଲି ଯାଉଛନ୍ତି। କାହାର ବ୍ରେନ୍ ଡେଡ୍ ବି ହେଇଯାଉଛନ୍ତି। ବର୍ଷ ବର୍ଷ ପଡି ପଡିକି ରହୁଛନ୍ତି। ହଁ ଏମିତି ହିଁ ହଉଛନ୍ତି।
ସେଇଟା ସେଇଟା ଗୋଟେ ବହୁତ ବଡ ସେଇଟା ଉପରେ ଟିକେ
ତାଠୁ ଭଲ ଆମେ କିଛି ଟେନସନ ନବାନି। କି ଭଗବାନ ଯଦି ଗୋଟା ସମସ୍ୟା ସୃଷ୍ଟି କରୁଛନ୍ତି। ସେ ନିଜେ ହିଁ ତାର ଇଏ କରିବେ।
ହଁ ଆଉ ବିପି ପାଇଁ ବି ସେଇ ଟା ବହୁତ୍ ଅଧିକା ବଢିଯାଉଚି, ବ୍ଲଡ୍ ପ୍ରେସର ଯାହା ଅଛି ବି ସେ ତାଙ୍କୁ ତାଙ୍କର ବି ହେବାର ବହୁତ ଅଧିକା
ହଁ।
ତାଙ୍କ ବ୍ଲଡ୍ ପ୍ରେସର ଯଦି ଦଶ ରକମ ହେଇକି ବୋଲେ ବ୍ରେନ୍ ସେଇଠୁ ଚାରି ପାଞ୍ଚ ଲ ଜଣଙ୍କୁ କହିବ।
ହଁ।
ଯାହାଙ୍କୁ ତାଙ୍କର ବ୍ଲଡ୍ ପ୍ରେସର ଅଛି ସେମାନେ ସେ ପ୍ରତି ଟିକେ ଧ୍ୟାନ ଦେବାକୁ ପଡିବ ତ
ନହେଲେ ଆଉ କିଛି ନାହିଁ, ରେଗୁଲାର୍ ଆପଣ ଏଇ ଜିନିଷ ପାଇଁ ବ୍ଲଡ୍ ପ୍ରେସର୍ ପାଇଁ ନା ଆପଣ ରେଗୁଲାର୍ ଚେକ୍ ଅପ୍ କରିବେ। ସେଇ ମସିନ୍ ଆଣିକି ରଖିବା ଚେକ୍ କରି ବା ସନ୍ଧ୍ୟା ସକାଳ ବ୍ଲଡ଼୍ ପ୍ରେସର୍ ମାପିବାର ସମୟ ହେଉଚି ସକାଳ ଖାଲି ପେଟେରେ ନହେଲେ ସନ୍ଧ୍ୟା ଖାଲି ପେଟେରେ।
କହିଲେ?
ସକାଳ ଖାଲି ପେଟେରେ ମାନେ ଚା ଫା ପିଇ ନଥିବେ। ସନ୍ଧ୍ୟାରେ ଖାଲି ପେଟେରେ ଥିବା ଯେତେବେଳେ ଚା ଫା ପିଇ ନଥିବେ। ସେ ଦିଇଟା ହଉଛନ୍ତି ପ୍ରକୃତ ସମୟ କି ବ୍ଲଡ୍ ପ୍ରେସର୍ ଆମର ମାପିଲେ ସେଇ ଯା ସମୟରେ ଠିକ୍ ହିଁ ଆସିବ।
ହଁ।
ହଁ ଆମେ ଠିକ୍ ଠାକ୍ କରିକି ରଖିଲେ ଆମର ଆଉ ବ୍ରେନଷ୍ଟ୍ରୋକ୍ କଣ ପାଇଁ ହବ, ଯେ ଆମେ ଚିନ୍ତାରେ ରହିବା କାହାକୁ କିଛି କହିବାନି ଆମ ମନରେ କଣ ହଉ ଚି ନ ହଉଚି।
ହଁ।
ପ୍ରାୟତଃ ଏଇ ଲୋକମାନଙ୍କର ହିଁ ସଡନ୍ ବ୍ରେନଷ୍ଟକ୍ ଟା ହେଇଯାଏ କିନ୍ତୁ ଆମେ ଜାଣିବା ସେ କିଛି କହିଦବ ତାହେଲେ କିଛି ଜିନିଷ ଟା ହାଲକା ହେଇଯିବ, ଲୋକଟା ଆମେ ଜାଣୁଥିବା ଲୋକଟା ହଁ ଚାଲୁଚି, ବୁଲୁଚି, ଖେଳୁଚି ତାର କଣ ଅଛି ତା ମନରେ କଣ ଅଛି ଆମେ କଣ ଜାଣି
ବହୁତ୍ ଜିନିଷ ଥିବ କିନ୍ତୁ ସେ କହୁନଥିବେ କାହାକୁ।
କହୁନଥିବେ ସେଇ ଲୋକମାନଙ୍କୁ ହିଁ ଏଇ ଜିନିଷଟା ହୁଏ।
ହଁ।
କି ସବୁ ଜିନିଷ ସମସ୍ତଙ୍କ ପାଖରୁ ସହୁଥିବେ କି ବେଶୀ ଟେନସନ୍ ନଉଥିବେ ବେଶୀ ପ୍ରେସର୍ ନଉଥିବେ, ସେଇ ଲୋକମାନଙ୍କୁ
ହଁ କିଛି ଲୋକ ଅଛନ୍ତି ଛୋଟ-ଛୋଟ କଥାକୁ ବହୁତ୍
ବହୁତ୍ ସିରିଏସ୍ ନେଇଯାଆନ୍ତି ବହୁତ୍ ହଁ। ବହୁତ୍ ତାକୁ ଇସ୍ୟୁ ବି କରନ୍ତି ବହୁତୁ ହଁ।
ରାସ୍ତାରେ ବି ଦେଖିବାକୁ ମିଳେ ଛୋଟ ଆକ୍ସିଡେଣ୍ଟ ହେଇଗଲେ ବି ସେ କଥା
ବି ମାନେ ବହୁତ୍ ଡରି ଯାଆନ୍ତି କାଳେ ମୋ ସହିତ ସେ ଜିନିଷ ହେଇଯିବ କି। ହଁ ମୁଁ। ଧର ଆକ୍ସିଡେଣ୍ଟ ଟା କୋଉଠି ଦେଖିଦେଲେ ମୋ ସହିତ ହେଇଯିବ କି, ମୋ ଘରେ କେନ୍ତି ଚଳିବେ। କଣ କରିବେ ମାନେ ଅଯଥା
ତ ସେ ସେଇଥି ଅଲଗା ଜଣଙ୍କୁ ହେଇିଥିବ କିନ୍ତୁ ସେ-ସେ ନିଜେ-ନିଜେ ତାଙ୍କ ପ୍ରତି ନେଇକି ସେ ଡରି ଯାଉଥିବେ, ଆଉ ସିମ୍ତି ଲୋକ କଙ୍କର ବି ବହୁତ୍ ଚାନ୍ସ ଅଛି ଯେ ତାଙ୍କର ହେଇଯାଏ ସେମ୍ତି ପଡିଯାଆନ୍ତି ସେ ଲୋକଙ୍କୁ ଦେଖିକିରି ଆଉ ଏ ଖରା ସମୟ ପାଇଁ ସେଇଟା ବି ଟିକେ ଧ୍ୟାନ ରଖିବାକୁ ପଡ଼ିବ। ଖରାରେ ବି ଗରମ୍ ହେଇକିରି ବୁଲାବୁଲି କଲେ କି ସୁଗର୍ ସୁଗର୍ ଏଇଟା ସବୁ ଖା ଖାନା ପିନା ଟିକେ କଲେ ସେଇଟା ବି
ବ୍ଲଡ୍ ପ୍ରେସର୍ କାହାକୁ ଅଛି ଖରା ଦିନେ ଦୁଇ ଦିନେ ଥରେ ଯୋଉ ମଥା ଆମର ମଥାରେ ଯଦି ଆମେ ପାଣି ଦେବା। ଆମ ମାନେ ସଞ୍ଚାଳନ ଟା ଠିକ ହବ।
ହଁ।
ଆଉ ଯଦି ମଥାରେ ପାଣି ନଦବା ସମସ୍ତେ ବେଶୀ। ତାଙ୍କର କମ୍ପ୍ଲେନ ଆସେ କି ନାହିଁ ଆମ ମୁଣ୍ଡ ବିିନ୍ଧୁ ଚି ସମସ୍ତଙ୍କର ବେଶୀ ଖରା ଟିକେ ହେଇଗଲେ ବ୍ଲଡ ପ୍ରେସର ଯାହାର
ହ ତାଙ୍କର ମୁଣ୍ଡ ହଁ ହଁ ସେ ସେଇ ପେସେ ମାନଙ୍କ ମୁଣ୍ଡ ବହୁତ ବିଧୁ
ସେଇ ସମୟରେ ଯଦି ଆମେ ମଥାରେ ଟିକେ ପାଣି ଦେଇଦବା।
ଟିକେ ଗୁଣ୍ଡକୁ ଟିକେ ଥଣ୍ଡା କରିଦବା ଏ ତେଲ ତେଳ ଲଗେଇବା।
ହଁ ଯା ଯାହା ବି ହଉ ଯଦି ଥଣ୍ଡା ଜିନିଷ କିଛି କରିବା। ତାହେଲେ ସେ ଜିନିଷ ଟା ରହିଯିବ ନହେଲେ ନାଇଁ ବ୍ଲଡ଼ ପ୍ରେସର ବଢିକି ରହିବ ସେମତି। କିଛି ବି ହେଇଯାଇପାରେ ବେସିକାଲି ଖରାରେ ଦିନରେ ବ୍ଲଡ୍ ପ୍ରେସର ଲୋକମାନଙ୍କୁ ଟିକେ କେ ମାନେ ଯଗିବେ ଅଧିକା ଧ୍ୟାନ ଦବାକୁ ପଡିବ। ହଁ।
ତାଙ୍କୁ ସକାଳୁ ଏକ୍ସରସାଇଜ ବି ନିହାତି ଦରକାର ତାଙ୍କୁ। ସେ ବି ସେଇଟା ବି କରୁନାହାନ୍ତି ହ ଚାଲିବାରଟା ହଉ ଏ ଉୁଁ ଯୋଗା ଟିକେ କରିବେ ଯୋଗା କରିଲେ ବି ସେଇଟା ବହୁତ ବଢିଆ ତାଙ୍କ ପାଇଁ। ସେ ସେଇଟା ହାର୍ଡ ୱାର୍କ ନାହିଁ ନା ସେ ବସିକି କରିପାରିବେ ସେଇ ପ୍ରକାର ଲୋକ ନା। ସେ ତାଙ୍କ ପାଇଁ ବହୁତ ଠିକ ରହିବ।
ହଁ।
ହଁ ମ୍ୟାମ୍ ଆପଣଙ୍କ କଥା ବି ବହୁତ ଭଲ ଲାଗିଲା। ହେଲା।
ହଁ ମତେ ବି।
ହଉ ହଉ ଧନ୍ୟବାଦ।